ଭାଇ ନମସ୍କାର।
ହଁ।
ହେଇ ଭାଇ ପୁଣି ଆପଣଙ୍କ ନେଟୱାର୍କ ସ୍ଲୋ ହେଲା। ଆପଣ ବାହାରକୁ ଯାଆନ୍ତୁ।
ଜାଗାରେ
ଆପଣଙ୍କ ନେଟୱାର୍କ ସ୍ଲୋ।
ଯାଉ ଯାଉ ଯାଉଛି ଟିକେ ଯାଉଅଛି।
ଆଜ୍ଞା।
ଆ ହୁ। ହଁ ତାହେଲେ ଆପଣ କଣ କୁହନ୍ତୁ ଆପଣଙ୍କର ଆଜି ଦୈନନ୍ଦିନ ଜୀବନ ବିଷ ଆଜି କଣ କୁହନ୍ତୁ ଆଜି ସକାଳୁ ଉଠି ଆପଣ କଣ କଣ କହିଦେବେ
ହୁଁ
ତା ବଧେ ମୁଁ ମୋର କହିବି ଆଉ କଥା ଗୁଡ଼ା। ହଁ ହଁ, ହଁ ତମେ କୁହ ଭାଇ ମୁଁ ଶୁଣୁଛି।
ବର୍ଷା ପକଉଥିଲା, ଦାନ୍ତ ଘସିକି ଘରେ ଶୋଇଲି।
ହଁ ତାପରେ
ତାପରେ ପୁଣି ଦି ଘଣ୍ଟା ପରେ ଉଠିଲି ପୁଣି ବର୍ଷା ପକଉଥିଲା ପୁଣି ସୋଇପଡିଲି।
ହଁ ଭାଇ ଆଉ ବଢିଆ ଆଉ ବେଷ୍ଟ ଆଉ, ଵଲେ ଆଜି ଦିନ ଟା କିଛି ଜଣା ପଡିଲାନି ତମକୁ ଆଉ ନାଇଁ? ଆଜି ଦିନଟା ପୁରା ଶାନ୍ତିରେ କଟିଗଲା।
ପୁରା ପୁରା ଶୋଇବା ଶୋଇବାରେ କଟିଗଲା ମୋତେ ଲାଗୁଛି ମୁଁ ରାତିରେ ବି ଶୋଇବିନି। ନିଦ ଟୋଟାଲ ନାଇଁ ମୋ ଆଖିରେ।
ଆଉ ଦିନରେ ଯାହା ଶୋଇ ପଡ଼ୁଛ ଆଉ ରାତିରେ ଆଉ କୁଆଡେ ଶୋଇବ? ଆଉ ନିଦ ବି ଜମା ମାଡ଼ିବନି।
ରାତି ସାରା ଶୋଇଶୋଇ, ରାତି ସାରା ଶୋଇ ଶୋଇ ଉଠିଲି, ପୁଣି ଦିନମାନ ସାରା ଶୋଇଲି। ହ
ଆପଣ ତାହେଲେ ପୁରା ଆମକୁ କଣ ନା ଦିନରେ ଯଦି ଆମେ ଶୋଇପଡୁଥିବୁ, ତାହେଲେ ରାତିରେ ଆମକୁ ଜଲଦି ନିଦ ହବନି। ରାତିରେ ଆମେ ବିଛଣାରେ ପଡୁଥିବୁ ସିନା ଆଖିକୁ ଜମା ନିଦ୍ରା ଆସୁନଥାଏ। ଖାଲି ବିଛଣାରେ ପଡି ଏକାନି ସେକାନି ଲଉଟୁ ପାଉଟୁ ହୋଇଥାଉ। ନହେଲେ ଟିକେ ନିଦ ନହେଲେ ମୋବାଇଲ ଟା ଟିକେ ଘାଣ୍ଟି ଦେଇଥାଉ ଏମିତି ତ ଆଉ କଣ?
ନାଇଁ ନାଇଁ ମୁଁ କାଲି ଜିମ୍ ଯାଇଥିଲି, କାଲି ଶନିବାର ଥିଲା ନା।
ଆଃ ଜିମ ଯାଉଛ କି ଆଃ ସେଥିପାଇଁ ଡିପେ ରଖା ହେଇଛି ଫଟୋଟା ଆଉ
ଜିମ୍ ଯାଇଥିଲି ଯୋଉ ଲେଗ ମାରିକି ଆଇଚି ବୁଝିଲ ନା।
ଆଉ ପୁରା ଗଲା ଆଉ ପୁରା ବଡି ବିଲ୍ଡର ହେଇଯିବ ପୁରା କଣ କମ୍ପିଟିସନ ଭାଗ ନଉଛି କି ଡିଷ୍ଟ୍ର ଲେବଲ, ଷ୍ଟେ୍ଟ୍ ଲେବଲ।
ନା ନା ସେଗୁଡା ନୁହେଁ, ଖାଲି ଗୋଟା ବଡି ମେଣ୍ଟେନ କରିବା କଥା ଆଉ।
ଆଉ ଏଇଟା ତ ସବୁଠୁ ବେଷ୍ଟ ଆଉ, ଆଉ ଦେହଟା ସୁସ୍ଥ ଥିଲେ ନା ତାପ କଣ କରିବା?
ଆଜ୍ଞା
ଆଗେ ତ ଦେହ ନା।
ହୁଁ ଉଁ
ହେଲେ ଆପଣ ଜିମ ରେ ଡାଇଟ୍ କଣ କଣ ମେଣ୍ଟେନ କରନ୍ତି?
ଡାଏଟମାନେ ମୁଁ ଯାହା ଯେତିକି ଖାଇବା କଥା ସବୁ ଖାଅ, କିନ୍ତୁ ପ୍ରୋଟିନ ଜାତୀୟ ଖାଦ୍ୟ ଯେମିତି ଯୋଉ ପନିର ଚଣା ଏସବୁ ଖା ବୁଝିଲ କି ସାଲଡ଼। ପନି ପନିପରିବା ଅଧିକା ଖାଅ।
ଆଉ ଫାଷ୍ଟ ଫୁଡ଼୍କୁ ଏଭଏଡ଼୍ କରା ଆପଣ କହିବା କଥା ଆଉ
ହୁଁ ଫାଷ୍ଟ ଫୁଡ କୁ ଆଭଏଡ କରିବା କଥା ଆଉ ହଁ ଏତେ ବି ଆଭଏଡ଼ କରିବନି, କେତେବେଳେ କେତେବେଳେ ଖାଇଦବ।
ଆଉ କେତେବେଳେ କେତେବେଳେ ତ ଇଛା ହେଲେ ଖାଇବା କଥା କେତେ ଇଛା ହେଲେ ବି ଆମେ ସିନା
ହାଲୋ ହାଲୋ ପୁଣି ଆପଣଙ୍କ ନେକ୍ଟ ଫ୍ଲୋ ହେଲା। ହାଲୋ ଭାଇ ହାଲୋ ହାଲୋ ଭାଇ